ହ୍ୟାଲୋ ଏଠି ଏଇ ଶୋଇଚି। କି କହୁନ।
ଯ ଆଉ କଣ ଆସୁନ କଣ ବୁକାବୁଲି କରିବାକୁ ଯିବା।
ଖୁଆ ଦିଆ ଯାଏ।
କୁଆଖିଆ
ହଁ ମ ସେଇଆ ତ ଭାବୁଚି ପୁରୀ ଜାଗା କୁ ପଳେଇବା। ଏତ କୋଡ଼ି କୋଡି ଯେ?
ଆମ ମେଶ ରେ
ସେଠି କଣ ହଉଛି।
ବଡ଼ ବଡିଯଛି
ହଁ ଏମି ତ ତମେ ରଜ କରୁଛ ଆଉ ମେଶରେ ରହୁଛ ଖାଉଛ ପିଉଛ ବୁଲ ବୁଲୁଛୁ ଆଉ କଣ ଅଛି ଯେ
ରଦଣ
ନା ଆଉନୁହେତ କଣ ରଜ ତ ତମେମାନେ କରୁଛ ଆଉ କ
ଆଉ କେଉଦିନ ଯିବା
ଯିବା ତମେ ମୁଁ ପ୍ରିୟ ଅଛି ସଣ୍ଡେ ବାହାର
ଖଣ୍ଡେ ଆଉ ଦୁଇ ତିନି ଦିନ ରହିବା ବୁଲାବୁଲି କରିବା।
ହଁ ଦି ତିନି ଦିନଟା ରହିବେ ବୁଲାବୁଲି କରି
ହଁ କାଲି ସ ନବେ ଦିନ ନବେ ଦିନ ଯିବା ତାହାହେଲେ ଆ କେ କେ ତ ଆଉ ଆଉ ବୁଝୁନ ପିଲା।
ଓଁ
ପିଲା ବୁଝ।
ପିଲା ବୁଝିବା ଆଉ କଣ ସେ ଯୋଉ ପିଲା ବୁଝିବା ସେଥିରେ କିଛି ନାହିଁ ହ।
ତମର କେତେଟା ସାଙ୍ଗ ସାାଗା ମୁଁ କେତେଟା ଯିବା ସାଙ୍ଗ ମିଶିକି
ଓହୋ ଯିବା ଆଉ କଣ। ଆଉ କଣ ହାଲଚାଲ କେମିତି କଣ ଅଛି?
କ ଖାଇନି ଶୋଇକି ଉଠିଲି ଦାନ୍ତ ଘସିକି ଆାଇ
ହଁ ଗୋଟେ ଗୋଟେ ଟ ଜବ ଗୋଟେ ବୁଝ ମୋ ପାଇଁ
କୋଉ ଭଳିଆ ଜବ ଦରକାର ସିକ୍ୟୁରିଟି ଗାର୍ଡ ଗୋଟେ ଅଛି କରିବ କି?
ତିନ ଚାରି ଘଣ୍ଟା ଘଣ୍ଟା ଦକ୍କାର
ସିଏବି ହେଲେ ପଳାଶିଆଡେ ଯୋଉଆଡେ ଗଲେ ଖଣ୍ଡଗିରି ଆଡେ।
ଏ ନାଇଁ ନାଇ ଆସ କୁଆଡେ ଗୋଟେ ବୁଲାବୁଲି କରିବାକୁ ଯିବା।
ହଁ ଏନେ ଏନେ ଏନେ କଣ ଖିଆ ହେଇଛି କଣ?
କିଛି ଖିଆହେଇନି ଦାନ୍ତ ଘସି କିି ଆଇଛି ଶୋଇଛି ଖାଇଆ ହବ।
ହଁ ସେଇ ସେମ୍ କଣ୍ଡିସନ ମୋର ଶୋଇଛି ଗାଧୁଆ ଗାଧେଇ ହେଇକି ମି ଖାକ କରିବା ଆଉ କଣ
ଏକ କଣ ଖାଇବୁ ଏନେ? ବିରିୟାନୀ
ହୁଁ
କେତେଟ ବାଲା
କେତେ ତମର ସିଆଡ଼େ କେତେ ଅଛି କି? ଦେଢଶହ ଆମର ଟିକେ କମେଇଛି ଶହେତିରିଶ ଶହେ କୋଡିଏ ଅଛି।
ନା ଫୁଲ ଗଡିଅ।
ଦେଲେ ଖାଇକି ବଳ ହଉଛି।
ହୁଁ ଗଡିଆ ପରା କହିଲି।
ତା ପାର୍ସଲ କରିକି ନେଇକି ପଳେଇଆ ସେଦିନ।
ଓ ହଁ ସେ ପାର୍ସଲ କରି ନେଇକି ଆସିବେ ବୋଲି।
ଏ ଆଉ ହଜମ କରିବାକୁ ଥଣ୍ଡା, ଫଣ୍ଡା।
ଓ ପଢା଼ପଢି଼ କେମିତି ଚାଲିଛି?
ପଢା଼ପଢି଼ ସେମିତିଆ କଣ ଜଣା ପଡୁନି କିଛି କୁଆଡେ ଯାଉଛି ଜୀବନ।
ହୁଁ- ହୁଁ ଏମିତି କଥା ତାହଲେ? ଏଠାରେ ଘର କାମ ଚାଲି ଅଛି କଣ କୁଆଡୁ କ-, ପଇସା ପତର ଆସିବ ମୁଣ୍ଡ ପୁରା ଖରାପ ହେଇଯାଇଛି।
ଜବଳ ତୁର ଚେନ୍ନାଇ
ସେ ଭାବିଛି ପରା ବାହାରକୁ ପଳେଇବି ବୋଲି। କେରଳ, ବେରଳ ଯିବି ବୋଲି ଭାବି
କେରଳ ନେ ଚେନାଇଜୋର
ଆମେ ସେ ନଡିଆ, ପଡିଆ ହଉ ପଛେ, କେରଳ ପଳେଇବି ଆଉ।
କେତେ ଘର ବୁଝିଛ ନା ବୁଝିନ?
ବୁଝି କଣ ସିଏ ତ କାମ ଦିନକୁ ଆଠଶହ କି ହଜାରେ ଆଉ କଣ।
ଭଲ ତ ଦିନକୁ ହଜାରେ ହେଲେ, ତିରିଶି ହଜାର, ମାସକୁ। ତିରିଶ ହଜାର ତ ହେଲା ମାସକୁ।
ହଁ ମାସ କୁ ବା ତିରିଶି ହଜାରେ।
ଯା ହାରି, ଯା ହାରି, ଯା ହାରି।
ଓ ପଳେଇବା ପୁଣି ସିଆଡେ ଅଛି ପୁଣି ଗଲ ପା, ସାତ, ସାତ ଘଣ୍ଟା ଖଣ୍ଡେ କାମ କରିବ କି କଣ? କାଇଁ ସିଆଡେ ତିରିଶ ପୁଣି ପା ଟାଇ ଯଦି କରିଦଲ ଫେରେ ତିରି- ସାଠି
ଏରେ ଦି କ ଷାଠିଏ ହଜାର ମାସ ତିନି ମାସରେ ଲକ୍ଷ କୋଡିଏ। ଘରୁ ରେଡି ହୁଁ ବା କଡି କଉଦିନ ଯିବ? ପ୍ଲେନ ରେ ଯିବ ନା ଟ୍ରେନ? ପ୍ଲେନ ରେ ଯିବ ନା, ଟ୍ରେନରେ ଯିବ ନା, ବସରେ ଯିବ?
ନାଇଁ ମ ପ୍ଲେନରେ ପଳିବା। ବା, ପ୍ଲେନରେ ପଳେଇବା ନା ବସ ରେ।
ବ
ଯାଉ ପାଞ୍ଚ ହଜାର ପଛେ, ଦେଗୀ ଯାଇକି ପହଞ୍ଚିକି କାମ କରିବାର ଅଛି।
ଏ ଦେଖ ଦେ କେସିିବା
ଟିକେ ବି କାମ ନାଇଁ।
ଓ ହୋ। ତାହଲେ ଏ କର
ହଁ ପରା କଣ କରିବା ଆଉ?
ହଁ ନିନ୍ଦାରଲ ହଡି ଆଗି
ସେଇ କଥା ଚାଲିଛି ତ। କଣ ଡିଉଟି ପୁଣି କାମ ଇଆଡେ। ଇଆଡେ ସଆଡେ ପଢାପଢି ପୁଣି ଇ ଘର ପ୍ରେସର କାମ କଣ କରି ମୁଣ୍ଡ ପରା ଯାମ।
ତାପ ଯାଇ ଯି
ଉୁଁ।
ପଢ଼ୁ ଯୋଗି ଆରି ତମେ
ନା ପଢା ହଉନି ଆଉ କଣ।
ଛାଡ଼ି ଦେଇ ଥିଲ ବା?
ଛାଡି ଦେଇଥିଲେ ଅନଲାଇନ ପରା କରୁଛି।
ହ ଅନଲାଇନ ।
ଆଁ। ଯାହା କରିବା ଦେଖିବା ତ ଏଇନା କଣ ଏଇନା କଣ ଚାଲିଛି ତମର ପଢ଼ାପଢ଼ି?
ଆମର ଗୋଟେ ଇଏରେ ଚାଲିଛି ସେଇଥିରେ।
ହଁ ହ ହଁ ଫ୍ୟାଙ୍କ ଫିନ୍ କି?
ହଁ ରେଡିି ରେଡି ତମେ କେମିତି ଜାଣିଲ?
ନାଇଁ ସେ ଆଡଭରଟାଇଯ ଆସେଇନି କି?
ଓ ହୋ ଆଡଟାଇଯ ଦେଖିଚ ସେଇଟାକି, ସେଇଟାରେ ଆଇଛି ଯେ ଜବ ମିଳିବ ଆଉ।
ହ ହଁ ଏମତି କି କଥା ତାହାଲେ ଭଲ ଆଉ। ତାହେଲେ ବିଗି ତାଲେ ଚାକିରୀ କରିଦବ ଆ କଣ ହେଲା କାଲି କ୍ଵାଲିଫାଇ ହେଲା?
ହଁ ହେଇଗଲା ହାଇଦ୍ରାବାଦରେ ଲାଗିଯିବା।
ଭାଇ ତ କିଏ ଫେସ୍।
ଆଁ।
ଟିଏ ଫିଏ ଏସ
ଆଁ।
ହେଇଗଲା ଆଉ କଣ?
ଆଉ ଷ୍ଟାର୍ଟିଂ ବା ପଇଁଚାଳିଶ ହଜାରେ।
ଏ ହେ ହଁ ହୋଉ ଭଲ।
କାଲି
ଭଲ ଆଉ।
ହୁଁ ସେମିତିଆ ତମର ତାହେଲେ କେରଳ ଯିବ?
ମୁଁ ତ କେରଳ ଆଉ କଣ?
କେରଳ ଯିବା ଛଡା, ଆଉ କଣ ଅଛି ଯେ କେରଳ ଆଁ ଏଇଠୁ ଆ ନଆ ଠୁ ଏଇ ଦି ହଜାର କିଲମିଟର କି ତିନି ହଜାର କିଲମିଟର
ଦି ତିନି ହଜାର କିିଲୋମିଟର ଏତେ ବାଟ
ହୁଁ ଦି ତିନି ଘଣ୍ଟା ବା ଦି ଦିନିତ ଲାଗିବ ଆଉ।
ଅ ଆ ଖାଇବା ପିଇବା ହେଇନି ବା।
ଉଁ।
ଖାଇବା ପିଇବା ହେଇନି ବା।
ନାଇଁ ଖାଇବା ପିଇବା ତ ହେଇନି ହୁଁ।
ହଁ ରାନ୍ଧିବ ନା ବି
ନାମ ବିରିୟାନୀ ନେଇ ଆସିବୁ ଆଉ, ରନ୍ଧା ରନ୍ଧି ହେଇନି ବୋଲି ସେଇ କଥା ଲାଗିଛି
ଆ।
ଆଉ ଏଇନେ। ତାହେଲେ କଣ ଆଉ ବୁଲିଯାଉଚ ନା ଏଇ ପଳେଇଆ
ଆଉ ମୁଁ କହିଦଉଚି ମୋ ସାଙ୍ଗରାଙ୍କୁ କହିଦଉଛି, ସେମାନେ ବି ଯିବେ କେତେଟା
ବେଶି ପିଲା ନାହିଁ ମ, ଗୋଟେ କାର କରିଆ। ତିନ ଚାର ଜଣେ ଖଣ୍ଡେ ଯିବା ତ ବେଶି ଗଲେ ଖରାପ୍ ହଁ ମୋରତ ସାଙ୍ଗ ହଉ ମୋର କାର, ମୋର ତ ଗୋଟେ ସାଙ୍ଗ ଅଛି ତମେ ଦିଟା ପିଲା ଆଉ।
ହଁ।
ସାଙ୍ଗର କାର ଟେ ଅଛି ଆଉ କଣ। ହୁଁ ସାଙ୍ଗର କାର ଅଛି ଏଁ ଖାଲି ସିଏ ଯାହା ତେ ଅ ପେଟ୍ରୋଲଟା ପକେଇ ଦେଇ କି ଆମେ ଆମର ଚାଲିବା ଆଉ କଣ।
ରହିବାନା କଣ ସେଟିି?
ଆଉ ଗୋଟେ ଦିନ ରହିବାନି ଆଉ କଣ ବୁଲାବୁଲି ଗୋଟେ ଦିନରେ କଣ ହେଇଯିବନା କଣ ସଡନ।
ହଁ ହଉ ତା ପୁରୀ ଯିିବା ତାପରେ କୋଣାର୍କ ଯିବା ସିଆଡେ ବୁଲା ବୁଲି କରିବା।
ପୁରୀ କୋଣାର୍କ ତାପରେ ଏପଟେ ଆମର ପ୍ଲେସ ଅଛି ଯୋଉ ଯିବା।
ଆଂ।
ଏ ଆସ ଆଉ କ ଉଁ।
ତମେ ଏବେ କୋଉଠି?
ମୁଁ ଏଇନା ରୁମରେ ଅଛି ପା।
ନାଇଁ ଜାଗରେ କୋଉ ଜାଗାରେ?
ଗାଁରେ ଅଛି।
ଗାଁକୁ ପଳେଇଚ?
ହୁଁ।
ଆ ଭୁବନେଶ୍ଵରରେ ରହୁଥିଲ ବା?
ନା ଏନା ଗାଁକୁ ଆଇଚି ହେରି ଗାଁ କୁ ଯିବି ଏ କାଲି ପର୍ଦିନ ଆଡକୁ ପଳେଇବି ଭୁନେଶ୍ୱର ଆଉ। ହୁଁ ପୁଣି ପଳେଇବି ଆଉ।
ଆଁ। ମେଲଣ
ଉଁ।
ହଁ ଯାଉଚି ହଁ।
ଆଉ କଣ ଦହୁଦ ଖରାପ ଚାଲିଚି ଆଉ ପେଟ ତ ବଢି ଚାଲିଚି ସମୟ ତ ଗଢି ଚାଲିଚି।
ହ
ବାଳ ଝଡି ଚାଲିଚି।
ଆଉ ସେ ଜିମ ଜିମ ଯାଉଚ ନାଇଁ?
ଜିମ ଫିମ ନେବା ଆଉ ହୋମ ୱାର୍କ ଆଉଟ ଚାଲିଚି ଏବେ।
ହଁ।
ହୋମ ୱାର୍କ ଆଉଟରେ ତ ଏଇନା ଷ୍ଟାର୍ଟିଂ ହେଇଚି ଦେହ ହାତ ଦରଜ ହେଇଯାଇ ଚି ଜିମ ଆଡମିସନ କଲାବେଳକୁ ଆଉ ଚାଲି ହବନି।
ଦେହ ହାତ ଦରଜ ହେଇଯାଇଚି ତାହେଲେ। ମାରୁଚ କି
ଉଁ ସବୁଠାରୁ ସବୁ ଡାଇମଣ୍ଡ ଟା ଡାଇମଣ୍ଡ ପୁଷ ଦଶଟା ଏମିତି ପୁଷ ମାରା ହେଇଯାଉଚି ପୁଷ ମାରା ଖାଲି ମରା ହେଇଯାଉଚି ଛାତିରେ ସେ ଯୋଉ ବାଇ ସବୁ ଛାତି ସବୁ ପେନ ରହୁଚି।
ଆ ଆହୁରି ପେନ୍ ହୋଉଥିବ।
ହୁଁ ସାଙ୍ଗାଦିକ ପେନ ପା। ପେନ କିଲର କାହିଁକି ଖାଇବ ଦେହ ଯେତେ କଷ୍ଟ ପାଇବ ସେତେ କୃଷ୍ଣ ଦେଖିବ।
ଇସ୍ କି ଡାଇଲକଟା ମାଇଲ ଯେତେ କଷ୍ଟ ସେ
ହଁ। ଯେତେ ପରିଶ୍ରମ କରିବ ସେତେ ଫଳ ପାଇବ ଆଉ ତମେ ଯଦି ଘରେ ବସିକି କହିବ ମୁଁ ଫଳ ପାଇବି କେମିତି। ଭଗବାନ ତୋଳି କିି ଦେବେ କିଣିଛି ଖାଇବ।
କଷ୍ଟ କାଇଁ କରିବା ଯେ ଧୋଉଥିବ ତାପର ଦିନକୁ ଆଉ କରିହବନି।
ନାଇଁ ସି-ସେଇ- ସେଇ-ସେଇଟା ଦରଜ ସେଇ ଦରଜ ଦରଜରେ କଟିବ କାଟିବ କଣ୍ଟା ଟା କଣ୍ଟା କାଢି ପାରୁଚଛି ତାହେଲେ ଦରଜ ଟାକୁ ଦରଜ କାଟିବନି ଆଉ।
ଠିଅ ବ ତ ସକାଳେ ସେଇଯା।
ନାଇଁ ନାଇଁ ସେଟା ଟ୍ରାଇ କରି ଉଠିବା ପାଇଁ ମନ ହଉନଥିବ ଉଠିବା ପାଇଁ ଜା ବଡା କହୁଛ ଗୋଟେ ମନ ହ କୁଏ
ଯାପଡା ବଳେ ନିଜ କଷ୍ଟ ହହୁରି ସକାଳୁ ସକାଳୁ ଉଠିବାକୁ ଇଚ୍ଛା ହଉନି।
ନାଇଁ ତା ବୋଲି ନିଜୋଉଝାପଡା ପକେଇଦବ ନା କଣେ
ସ ଫଳ ତଛଛାଟ ଯ
ଉଁ
ସକାଳୁ ତ ଉଠେଇକୁ ଇଚ୍ଛା ହଉନି ଉଠୁଦନି ଦଆ।
ଉଠି ହଉନି କ ଉଠା ହଉଛି ସେମିତି ଦେଖା ହଉଛୁ ାଟ କରାହଉଛି
ଏକୁଟିଆ ନା ଆଉ କିଏ କରୁଛି? ହଁ ହ୍ୟାଲୋ ଏ କଟଆ ନାମ କଧୁଛି ଏକୁଟିଆ ନା ଆଉ କିଏ ଏଡାନ ମାନରେଣ୍ଡ
ହଁ ନ୍ ମନ୍ଦା
ହଁ ହ
ଏକୁଟିଆ ଚାଲି ହବ ଯଦି କୁଟିଆ ଚାଲିଛି ସେତିକି ସଫଳ ହଉଛି ଗୋଟେ ଭଲ ଶାଗ
ଆ ଏ ଆମ୍ବ ଆମରଡେ ଦିଟା ନାଲା ହଏ କି ହଉସ ଟୁ ବା
ଏମିତି କଥା ଜାବଡ଼ା ପକା ହେ